ହଁ ଶୁଣା ଯାଉଛି?
ହଁ ଶୁଣା ଯାଉଛି।
ଆଉ କୁହ କଣ ଖବର ତମର ମୁଁ।
ଆ ଖିଆପିଆ
ଖାଇକି ଆସିଲି ଆଉ ହଁ ଖାଇସାରିଲିଣି।
ହା ହୋ।
ଖାଇକି ଆସିଲି ଟିକେ ଖଟ ଉପରେ ଶୋଇ ତମ ସହିତ କଥା ହେଉଛି ଆଉ। ଏବେ ଟିକେ ଫ୍ରୀ ଏବେ କାମ ନାହିଁ। ଏଠି ଆରାମ୍ କରା ହେଉଛି। ଏବେ ଟିକେ ଆରାମ୍ ଟାଇମ୍।
ହଁ ଆଉ ନୂଆବର୍ଷ ତମେ କୁଆଡେ ବୁଲିବାକୁ ଯାଅ?
କେତ୍ଟା ନୂଆ ବର୍ଷରେ କଣ ହୁଏ ଆମର ଆମେ ଭାବୁ ଯିବୁ ବୁଲି ଏ କିନ୍ତୁ ସବୁ କୁଣିଆ ମୈତ୍ର ଗୁଡା ଆମରି ଘରକୁ ସବୁ ଆସିନ୍ତି ଯେ ଆଉ କହନ୍ତି କି ଆଉ ଦେଖ ଆଉ ତମେ ତମ ଘର ଲୋକ ମିଶିକି ହଁ ଚାରି ପାଞ୍ଚ୍ ଞ୍ଚେ ଜଣ ଗଲ ଏ ସମସ୍ତେ ଆସିକି ଏକା ସାଙ୍ଗେରେ ପହଞ୍ଚିବେ ତମେ ଗୋଟେ ଗାଡି ଯଦି ବି ଭଡା କରିବ ସେଥିରେ ବି ସେମାନେ ଜାଗା ହେବେନି ଏତେ ଲୋକ।
ହଁ।
ଆ ତମେ କୋଉଥିରେ ଯିବ ଆମ୍ ଆମେ ସେଥିପାଇଁ ଙ୍କ କରୁ କହିଲା ଆମେ କଉ ହଉ ଏଇ ପାଖା ପାଖି ଏରିଆ ଆମର ଏଠି ଭୁବନେଶ୍ୱର୍ ବଢିଆ ବଢିଆ ଜାଗା ଚି ଲିଙ୍ଗରାଜ୍ ମନ୍ଦିର ହେଲା ଧଉଳି ହେଲା ତାପରେ ନନ୍ଦନ୍କାନନ୍ ଆଉ ତାପରେ ଆଉ କଣ କହିଲ ସେ ଯଉ ମ୍ୟୁଜିୟମ୍ ଆଉ ଆମର ବିଜ୍ଞାନ ର ଗୋଟେ ଅଛି ବିଜ୍ଞାନ ର ଆ ପାର୍କେ ଭଳିଆ ଗୋଟେ ଅଛି ସେଇଠିକି ଆମେ ସବୁ ଯାଉ। ଆମେ କହିଲୁ ସମସ୍ତେ ଭାଗ ଭାଗ ହେଇଯାଉ ଆଜି ଥର ଗଲୁ ନନ୍ଦନ୍ କାନନ୍ ବୁଲି ବୁଲି ଆସିବୁ। ଏଆଉ ତା ପରେ ଯିବୁ ସାଇସ୍ ପାର୍କ୍। ତାପରେ ଗଲୁ ମ୍ୟୁଜିୟମ୍ ଏମ୍ତି କରିକି ଯାଉ ତାପରେ ଯେତେବେଳେ ନିୟର୍ ଯୋଉ ଦିନ ନିଉ ୟର୍ ବାଇକ୍ ଟି ସେଇ ଦିନ ରାତି ସେଇଦିନ କଣ କରୁ କହିଲ? ସେ ଦିନ ଘରେ ଆମର ଏଇ ବାହାରେ ଗଳିରେ ପଡଶୀ ମାନେ ସବୁ ମିଶିକି ଙ୍କ କରନ୍ତି ନା ଗୋଟେ ଭୋଜି କରତି। ସମସ୍ତେ ରୋଷେଇ କରିବେ ଏ ଭୋଜି କରିବେ ସମସ୍ତେ ନିଜ ନିଜର ଯାହା ଯାହା ଏଇ ତମର୍ ତ ଏଇଟା ଇଚ୍ଛା ହେଲା ତମେ କହିବ ଯେ ଆଜ୍ଞା ଏଇଟା କର୍ନାହାନ୍ତି ସେ କହିବେ କି ହଉ ଠିକ୍ ଅଛି। ଭାତ ସାଧା ବାର ଯଦି ଥିବ ଭଲ ବାର ଭାତ, ଡାଲି ତାପରେ ପନିର୍ ଛତୁ ବେଶୀ କରନ୍ତି ଚିଲି ଛତୁ କରନ୍ତି ଆଉ ଯଦି ଆଇ ହେଇଥିବ ଖାଲି ଭାତ, ଚିକେନ୍ ଆଉ ଭାତ, ମଟନ ଆଉ ଆଉ ସବୁ ସରିବ ନା ଚ ଗୀତ ପୁରା କରିବେ ପୁରା ବଢିଆ ନାଚିବେ ସ୍ତ୍ରୀ ଲୋକମାନେ ବି ନାଚନ୍ତି ବଢିଆ ନାଚନ୍ତି। ନାଚିବେ ତାପରେ କେକ୍ କାଟିବେ। ବଢିଆ ମଜା ମାନେ ନି ନିୟୁଟେ ଟା କହିବାକୁ ଗଲେ ଆମେ ବହୁତ୍ ମଜା କରୁ। ତାପରେ କେକ୍ ବି କାଟିବେ କେକ୍ କାଟି ସାର୍ଲା ପରେ ମାନେ ପୁଅ ଝିଅ ତୋ ଝିଅ ତା ଝିଅ ଏମିତି କିଛି ନାହିଁ। ଯାହାକୁ ଇଚ୍ଛା ହେଲା ସେ ନାଚିଲା ଯାହାକୁ ଇଚ୍ଛା ହେଲା। ବଡ ଛୋଟ ବାରଣ ନାଇଁ। ଆମ ସେଇ ଯୋଉ ମାଉସୀ ମାଉସୀ ଡାକୁ ସେମାନଙ୍କ ସହିତ ନାଚିବୁ ବୁଢୀ ବୁଢୀ ଲୋକମାନେ ଆମକୁ। ଆସୁନାହାନ୍ତି ମା ନାଚିବା ସେ ଶୁଡି ଆସିବ ଗୀତ ବାଜୁଥିବ। ସେ ନାଚିବୁ ରାତି ତିନ୍ଟା ବାଜିଯିବଣି ସେ ଯାଉନଥିବେ। ସେଇଟା ଆମ ବାବା ଡାକିବେ ଆସୁନ ରାତି ତିନ୍ଟା ହେଲାଣି ଆଉ ଶୋଇବନି କି ଘରେ। ସେଠୁ ଆମେ ତିନ୍ଟା ଆସିଲେ ସବୁ ଗେଟ୍ ତାଲା ପକେଇକି ସବୁ ଆସୁ ଶୋଇପଡୁ ପୁଣି ତ ସକାଳୁ ଉଠିବୁ ନୂଆ ବର୍ଷ ଆଗ ହେଇଚି ବୋଲି ଜୀବନର ଗୋଟେ ନୂଆ ଆରମ୍ଭ ସେଠୁ ଯାଉ ମନ୍ଦିର ଶିବ ମନ୍ଦିର ମୁଁ ସତ ତି ବର୍ଷ ନୂଆ ବର୍ଷ ହବ ମାନେ ମନ୍ଦୀରଟା ଯିବା ଟା ଥୟ।
ହଁ।
ମନ୍ଦିର ଯିବୁ ମନ୍ଦିର ଯାଇକି ଆଇଲା ପରେ ଆଗ ଭଲ ଖାଇବା ଖାଇବୁ। କହନ୍ତିନି କି ପ୍ରଥମ ଦିନ ଯାହା କରିବ ବର୍ଷ ସାରା ସେଇୟା ହବ।
ହଁ।
ଆମେ ଆଗ ସେୟା ଆମେ ସବୁଵେଳେ ସେୟା ଭାବୁ। ଶୁଣ ଲୋକ ମାନଙ୍କ ଅନ୍ଧ ବିଶ୍ୱାସ ହୋଉ ଭ ଲୋ ଆମ ପାଇଁ ତ ଆମକୁ ଭଲ ଆମେ ପୁରା ଖୁସି। ଆମେ ଆଗ ନୂଆ ବର୍ଷ ବୋଲି ନୂଆ ଡ୍ରେସ୍ ପିନ୍ଧିବୁ ମନ୍ଦିର ଯିବୁ। ଶିବଙ୍କ ପାଦୁକ ପାଇବୁ ଭଲ ଜିନିଷ ସେଦିନ ଖାଉ। ଭଲ ଜିନିଷ ଫ୍ରାଏ ଡ୍ରାଇସ୍ ହେଲା କି ଭାତରେ ଯାହା ଉଁ, ଲେମ୍ବୁ ପ କିଛି ଲେମନ୍ ରାଇସ୍ ଗୋଟେ ଆସେ, ଯାହା ଗୋଟେ ନୂଆ ଆଇଟମ୍ ନୂଆ ଆଇଟମ୍ ବନେଇବୁ ଖାଇବୁ। ଖାଇବୁ ସେଇ ଦିନ ଟା ପୁରା ଆମ ବଢିଆ ମଜା ମସ୍ତି କରିବୁ। ତାପରେ ଯାଇକି ଦୁଇ ତାରିକୁ ଆଉ ଗୋଟେ ଇଏ ହେଲା ପ୍ରଥମ ଦିନ ଟା ଯା ହଉ ଗୋଟେ ଆମର ଭଲ ଯାଏ। ଦ୍ୱିତୀୟ ଦିନ ଆଉ ସେଗୁଡା କିଛି ମାନେ ଆଉ ମନେ ପଡେ ନି ଯେ ହଁ ପ୍ରଥମ ଦିନ ହେଇଛି ଦ୍ଵିତୀୟ ଦିନ ପ୍ରଥମ ଦିନ ଭଲରେ ଯାଏ। କହିବା କଥା ମୋ ଦ୍ୱିତୀୟ ଦିନ ତ କାଇଁ ଭଲରେ ଯାଏନି। ଲୋକ କହନ୍ତି ଗୋଟେ ଦିନ ଯାଆ କରିବ ବର୍ଷ ସାରା ସେଇୟା ଏଟା ମିଛ କଥା। ଆମ ତ ଉଁ, ପ୍ରଥମ ଦିନ ଭଲରେ ଯାଏ କାଇଁ ଦି ତାପରେ ତ ମାସ ଯା ହେଲା କୋଉଠି କୋଉଠି ଖରାପ ଗୋ-ଗୋଟେ ଗୋଟେ ଦିନ ତ ଖରାପ ରେ ଯାଏ।
ହଁ ସବୁବେଳେ କଣ ସମାନ ରହିବ କି? ସେଟା ସେମିତି କହୁଛନ୍ତି।
ହଁ, ଆଉ ତୋମମାନେ କଣ କର ନୂଆ ବର୍ଷରେ?
ନୁଆବର୍ଷରେ ଆମେ ଯୋଉ ବୁଲିବାକୁ ଯାଇଥିଲୁ ସମ୍ବଲପୁରୁ। ମା ସମଲେଶ୍ଵରୀ ତା
ସମଲେଶ୍ୱରୀ ଦର୍ଶନ କଲ?
ଆ, ହଁ ଫାଷ୍ଟ ଆମେ ଯାଇଥିଲୁ ହୁମା ବକ୍ର ଯୋଉ ମନ୍ଦିର ନୁହଁ କି?
ହଁ ହୁମା ମନ୍ଦିର ଯୋଉ ବଙ୍କା ଟିକେ ହଁ।
ସେଇଠି ସେଇଠି କୁହନ୍ତି ଯେ ଜଣେ ମାଛ ଧରିଥିଲେ ସେ ମାଛ ହୋଉଚନ୍ତି ବିଷ୍ଣୁ। ଆଉ
ହଁ।
ସେ କାଟୁଥିଲେ ଉଁ, ସେ ପଥର ହେଇଯାଇଚନ୍ତି ସେଇଠି ନା। ତାଙ୍କର ସେଇଠି ଗୋଟେ ମୂର୍ତ୍ତି ଟେ ବି ଅଛି।
ଟି ସିଏ ସେଠି ଅଛନ୍ତି ମାନେ ତାଙ୍କ ମୂର୍ତ୍ତି ଥୁଆ ହେଇଛି।
ହଁ ସେଇଠି ଗୋଟେ ମୂର୍ତ୍ତିଟେ ଅଛି। ସେଇଆଡେ ଆମେ କିନ୍ତୁ ଯାଇପାରିଲୁନି ଟାଇମ ହେଲାନି। ଆମେ ସେଠି ପହଞ୍ଚିଲୁ ପାଞ୍ଚଟାରେ। ମାନେ ଭୋର ପାନ୍ଲଟାରେ ପହଞ୍ଚିକି ମାନେ ରାତିକୁରୁ ଯାଇଥିଲୁ ରାତି ଦଶ ଟା ଭଳିଆ ହବ ଘରୁ ବାହାରିକି ଯାଇଥିଲୁ ବସ୍ କରିଥିଲୁ ସବୁ। ନା ଅଶୀ ଜଣ ଭଳିଆ ଲୋକ ଯାଇଥିଲୁ ଅଶୀ ନବେ ଭଳିଆ। ହଁ ଏ ଏ ସାଇ ଫାଇ ଉଁ, ଲୋକ ଏମତି ମିଶିକି ଆଉ କୁଣିଆ ଫୁଣିଆ ବି ଆସ ଆସିଥିଲେ ସବୁ ମିଶି ମାଶି କି ଯାଇଥିଲୁ ଆଉ। ସେଠି ପହଞ୍ଚି କିନା ସେଠି ଶୌଚାଳୟ ଥିଲା ସେଠି ଗାଧେଇଲୁ। ଗାଧେଇ ସେଠି ଆହୁରି ବି ଲୋକ କ ଯାଇଥିଲେ ସେଠି ଏତେ ଭିଡ ମାନେ ସେଠି ତ ଲାଇନ୍ ଲଗେଇକି ତାର ସେଠି ପଇସା ଦେଇକି ସେଠି ଗାଧେଇଲୁ ଗାଧେଇ ସାରିକି ତାପରେ ସବୁ ଡ୍ରେସ ନେଇଥିଲେ ସେଠ ସବୁ ବି ବ୍ରସ୍ କଲେ। ସ କରିକି ତାପରେ ଗଲୁ। ଦର୍ଶନ କରିବା ପାଇଁ ଲାଇନ ଲଗେଇକି ସେଠି ଦୀପ ଜାଲିଲୁ ଠାକୁରଙ୍କୁ ଦଶ ଦର୍ଶନ କଲୁ ଭିତରେ ଶିବ ଠାକୁରଙ୍କର ମୂର୍ତ୍ତି ଅଛି ସେଠି ନିଜେ ପୂଜା କଲୁ ସେଠି ନନା ବି ଥିଲେ ଫୁଲ ଦେଇକିନା ତାର ନିଜେ ପୂଜା କରିକି। ତାପରେ ବାହାରକୁ ଆସିଲ ତା ସେଇ ଗଛ ଗୋଟେ ସେଠି ପାହାଚ ଆଛି ପାହାଚ ସେଇଠିିନ ନାଉ ମାନେ ପାଣି ସେଇଠି ନା ଅଛନ୍ତି ବିଷ୍ଣୁ ସେଠି ମାଛ ରୂପରେ ଅଛନ୍ତି। ଆଉ ସେଇଠି ଉ ଗଲା ବେଳେ ବସିଛନ୍ତି ଲୋକରେ ସେଇଠି ସେଠି ଲଡୁରେ ରଖିଛନ୍ତି ସେଇ ଲଡୁ କିଣିକି ତାପରେ ସେଇ ମାଛ ଙ୍କୁ ଖାଇବାକୁ ଦେଲୁ ସେଠି ମାନେ ସେ ଲଡୁ କୁ ଖାଇବାକୁ ଦେଲେ ଭଲ କୁଆଡେ। ତାପରେ ରେ ଖାଇବାକୁ ଦେଇକି ତାପରେ ପୁଣି ଆସିଲୁ ଆମ ବସ୍ କତିକି ତାପରେ ବସ୍ ଆସିଲାଠୁ ଉପମା ଘୁଘୁନି ହେଇଥିଲା।